ହ ହ୍ୟାଲୋ
ଭାଇ ଜୟ ଜଗନ୍ନାଥ ଜୟ ଶ୍ରୀରାମ।
ଜୟ ଜଗନ୍ନାଥ ଭାଇ। ଭାଇ ତମେ କଣ କରଚ ଇ
ଭାଇ ଏଇଠି ପଡିଆକୁ ଆସିଥିଲୁ କ୍ରିକେଟ ହେଲେଇଆକୁ
ଓହୋ
ପଡିଆକୁ ଆସିଥିଲୁ କ୍ରିକେଟ ଖେଳିବା କୁ ଭାଇ ଏଇଠି ଖାଉଚୁ ଆଜି ଟିକିେ ହେଇଥିଲା ଗୁରୁବାର ବୋଲି ନିରାମିଷ ଖାଦ୍ୟ
ଓହୋ
ଭାତ ଭାତ୍
ମୁଁ ଗୋଟେ ସାଇରି ଜାଣିଛି କହିବି।
କୁହନ୍ତୁ ଭାଇ କୁହନ୍ତୁ
ଭାଇ ଗୋଟେ ସାଇ ରହିବି ଭାଇ ସମ୍ପର୍କକୁ ଡୋରରେ ମଜବୁତ କରିବାକୁ ହେଲେ ଅନେକ କଥ ଅଣଦେଖା କରିବାକୁ ପଡିଥାଏ। କି ହ୍ୟାଲୋ ଭାଇ। କିଛି ଲୋକ ଦୁନିଆରେ ଭାଇ କିଛି ଲୋକ ଦୁନିଆରେ ଏତେ ସୁନ୍ଦର ହୋଇଥାନ୍ତି କି? ତାଙ୍କୁ ମନେ ପକେଇବାକୁ ହେଲେ ଏ ହୃଦୟକୁ ବହୁତ ଆନନ୍ଦ ମିଳିଥାଏ। ଯେମିତି ଭାଇ ତୁମେ ହ
ଆଜ୍ଞା ଭାଇ ଭାଇ ବହୁତ ବଢିଆ, ଭାଇ ବହୁତ ବଢ଼ିଆ ହ୍ୟାଲୋ ଭାଇ ହଁ ଭାଇ କୁହନ୍ତୁ ଆଉ କିଛି ସାଏରି କୁହନ୍ତୁ ଭାଇ
ଭାଇ ନିରାଟ ସତ୍ୟ କଥା ଭାଇ ଜାଣିଛ। ହ୍ୟାଲୋ ଭାଇ ମିଛ ଏଥିପାଇଁ ବିକ୍ରି ହୋଇଯାଏ। କାରଣ ସ ତ କୁ କିଣିବାର କ୍ଷମତା ସମସ୍ତ ତମ ପାଖରେ ଭାଇ ନଥାଏ।
ଆଜ୍ଞା ଭାଇ ପୁରା ଠିକ୍, ଭାଇ ପୁରା ଭାଇ ନିରାଟା ସତ୍ୟ ହୁଏ।
ଆଜ୍ଞା ଭାଇ।
ସବୁ ଭଲ ଆଉ ଖାଇବା ପିଇବା। ହଁ ଭାଇ ଭାଇ ଆଉ ଗୋଟେ ଖର ଲାଗୁଚିନି। ନିଜକୁ ନିଜ ଉପରେ ମୋ ଜୀବନରେ ଯାହା ସବୁ ହୋଉଚି ନା ତା କାରଣ ହୋଉଚି ମୁଁ ନିଜେ। ସେ ଭାଇ ଏଇଟା ସତ୍ୟ କଥା ନାଁ ଆମ ଜୀବନକୁ ଆମେ ହିଁ ବର୍ବାଦ କରିଥାଉ ଭାଇ ନାଁ।
ଆଜ୍ଞା ଭାଇ।
କହିବା ସବୁ କଣ ଆଉ ଘର ସବୁ ଭଲ?
ଆଜ୍ଞା ଭାଇ ବହୁତ୍ ବଢିଆ ଭାଇ। ଭାଇ ମୁଁ କିଛି ସାଏରି କହିବା ପାଇଁ ଚାହୁଁଛି।
ହଁ ଭାଇ କହୁନ।
ଭାଇ ମିଛ ଏଥିପାଇଁ ବିକ୍ରି ହୋଇଯାଏ କାରଣ ସତ କିଣିବା କ୍ଷମତା ସମସ୍ତଙ୍କ ପାଖରେ ନଥାଏ।
ଭାଇ ବଢିଆ ଲାଗିଲା ଭାଇ ବା। ତମେ ବି ସାଇରି ନା ତମେ ବଢଆ କହୁଛ।
ଓ ଭଲ ଗୁଣ ବ୍ୟବହାର ବାହାରେ ଖୋଜିବା ଅପେକ୍ଷା ନିଜ ଭିତରେ ଯିବା ବହୁତ୍ ଭଲ।
ବା ଭାଇ ବଢିଆ।
ଭାଇ ଜୀବନର ଗୋଟେ ନିରାଟ ସତ
ହଁ ଭାଇ କୁହ।
ମିଛ ଏଥିପାଇଁ ବିକ୍ରି ହେଇଯାଏ କାରଣ ସତକୁ କିଣିବାର କ୍ଷମତା ସମସ୍ତିଙ୍କ ପାଖରେ ନଥାଏ।
ଭାଇ ବଢିଆ ଭାଇ ଭାଇ ବଢିଆ ସବୁ ତ ଆଉ କିଛିତ କୁହ।
ଭାଇ ସଡ଼କ କେବେ ସିଧା ହୋଇ ନଥାଏ କିଛି ସମୟ ଚାଲିଲା ପରେ ମୋଡ ନିଶ୍ଚିନ୍ତ ଆସିଥାଏ ଠିକ୍ ସେହିପରି ଆମ ଜୀବନ ହେଉଛି ସଡ଼କ ଦୃଶ୍ୟ ବାସ। ଯୁଧ୍ୟରେ ସହିତ ଚାଲିବା ଆବଶ୍ୟକ ଭଲ ସମୟରେ ନିଶ୍ଚୟ ଆସିବ।
ଆଉ କିଛି।
ଭାଇ ଆଉ ଗୋଟେ କହୁଛି। ଆଉ ଗୋଟେ କଥା ଭାଇ ମୁଁ କହୁଛି।
ସରି।
ସୁନ୍ଦରତା ଓ ଭଲ ଗୁଣ ବାହାରେ ଖୋଜିବା ଅପେକ୍ଷା ନିଜ ଭିତରେ ଖୋଜିବା ବହୁତ ବଢିଆ।
ଆଉ ବଢିଆ ଲାଗିଲା ଭାଇ ବା।
ଭାଇ ଆଉ ଗୋଟେ କଥା ଯେମିତି ଶୋଷିଲାକୁ ପାଣିରେ ଆଉ ଭୋକିଲାକୁ ଅନ୍ନରେ ମୂଲ୍ୟ ଜାଣିଥାଏ ଠିକ୍ ସେମିତି କି ଯେଉଁ ମଣିଷ ପାଖରେ ସୁଖ ନଥାଏ ସେ ହିଁ ସୁଖର ବର୍ଣ୍ଣନା କରିବା ଜାଣିଥାଏ।
ବା ଭାଇ ବା କଣ ବଢିଆ ଭାଇ ସାଇରୀ କହୁଚ ଭାଇ।
ଭାଇ ସେଇଭଳି ସେଇଭଳି ଆହୁରି ଗୋଟେ ସଫଳତା ପାଣି ପରି ହୋଇଥାଏ। ତେଣୁ ସମସ୍ୟ ସମୟ ଏବଂ ପରିସ୍ଥିତିରେ କଦାପି ହରାଯାଏ ନାହିଁ। ଲକ୍ଷ୍ୟସ୍ଥଳରେ ଦୂଲ ହେଲେ ବି କେବେ ବି ଡରିଯାଅ ନାହିଁ କାରଣ ନ ନଦୀ ସମୁଦ୍ରଠୁ କେତେ ଦୂରରେ ଅଛି କେବେ ପଚାରିନି।
ୱା ୱା ବଢିଆ ତ।
ଭାଇ ଆଉ ଗୋଟେ ସାଇରୀ ମୁଁ କହୁଚି ଶୁଣନ୍ତୁ ଭାଇ। ତୁମ ବିନା ଜୀବନ ଟା ଏକ ଶୂନ୍ୟ କବିତା ତୁମେ ହିଁ ମୋର ପ୍ରେମ ସୁନ୍ଦର ପରିଭାଷା। ଭାଇ ଇନ୍ଦ୍ରଧନୁ ର ସାତଟି ରଙ୍ଗ। ଆଙ୍କିଛି ତୁମର ଛବି
ହଁ- ଅ।
ସରଗ ର ପରି ତୁମେ ମୋ ପ୍ରେମ ମନ୍ଦିରେ ଦେବୀ।
ଭାଇ- ଭାଇ ଆଉ ଗୋଟେ ସାଏରୀ ଆଉ ଗୋଟେ ସାଏରୀ।
ହଁ ଭାଇ କହୁନୁ।
କିଛି ଦୁଃଖ ଏମିତି ବି ଥାଏ କିଛି ଦୁଃଖ ଏମିତି ବି ଥାଏ ଯାହା ଶବ୍ଦରେ କହିହୁଏ ନାହିଁ। ନା ମନ ଖୋଲି କାନ୍ଦି ହୁଏ କେବଳ ସେଇ ଦୁଃଖରେ ହୃଦୟ ଚାପି ରଖି ସେଠି ପଡେ ସହିବାକୁ ପଡେ।
ଓ ହୋ ହୋ ଭାଇ ବଢିଆ
ବେଳେ ବେଳେ ମଣିଷ ବହୁତୁ କିଛି ଅ ଅକୁହା କଥା କହିବାକୁ ଚାହିଁଥାଏ ହେଲେ ଦୁଃଖର କଥା ଶୁଣିବା ପାଇଁ କାହା ପାଖରେ ସମୟ ନଥାଏ।
ଏଇ ବା ଆଉ ବଢିଆ କହୁଚ ତମେ।
ଏଇ କହୁଚି ଭାଇ- ଭାଇ ଆଖିରେ ପାଣି ଆଉ ହୃଦୟରେ କାହାଣୀ ସମସ୍ତେ ବୁଝିପାରିବେ ନାହିଁ।
ୱାଓ ଭାଇ ୱା ଭାଇ ଆଉ- ଆଉଥରେ ଟିକେ କହିଲ।
ଭାଇ ଆଖିରେ ପାଣି
ହଁ ଭାଇ।
ହୃଦୟରେ କାହାଣୀ ସମସ୍ତେ କେହି ବୁଝିପାରିବେ ନାହିଁ।
ୱା ଭାଇ ମୁଁ ଏଥର ଗୋଟେ କହୁଚି ଭାଇ ହେଲା ନିଜମ୍- ନିଜ କୁ ତୁଚ୍ଛ ମନ କରିବା ନାହିଁ ଆଜି ଯିଏ ଆମର ନିନ୍ଦା କରୁଚି କାଲି ଆମର ସିଏ ସ୍ତୁତି କରିବ ଭାଇ ଏଇଟା ଆଉ ନିଜକୁ ତୁ- ଭାଇ ନିଜକୁ ତୁଚ୍ଛ ମନେ କରିବ ନାହିଁ ଆଜି ଯିଏ ତୁମର ନିନ୍ଦା କରିଚି କାଲି ଆମର ସିଏ ସୃତି କରିବ ହିଁ। ଜଣ ଭାଇ ଆଉ ଗୋଟେ କଥା ଭାଇ ଜଣେ- ଜଣେ ବ୍ୟକ୍ତି ନିଜ ଜନ୍ମ ଦ୍ଵାରା ନୁହେଁ ବରଂ ନିଜ କର୍ମ ଦ୍ୱାରା ମହାନ୍ ହୋଇଥାଏ।
ବହୁତ୍ ବଢିଆ ଭାଇ ବହୁତ୍ ବଢିଆ। ଭାଇ ମୁଁ ପଦେ କହୁଚି ଶୁଣନ୍ତୁ।
ଦୁନିଆର ନୀତ
ଗୋଟେ ଅଯୋଗ୍ୟକୁ ଯୋଗ୍ୟ ବନେଇବା ସମ୍ଭବ କି।
ହଁ ଭାଇ।
କେବେ ବିଶ୍
ଭାଇ ୱା ଭାଇ ଆଉଥରେ ହେଟା କହିଲ ଭାଇ।
ଭାଇ ଗୋଟେ ଅଯୋଗ୍ୟକୁ ଯୋଗ୍ୟ ବନେଇବା ସମ୍ଭବ କିନ୍ତୁ ଗୋଟେ ବିଶ୍ଵାସ ଘାତକକୁ ବିଶ୍ଵସ୍ତ ବନେଇବା ଅସମ୍ଭବ।
ୱା ଭାଇ ବଢିଆ ଘଣ୍ଟା
ଭାଇ ଗୋଟେ ବଢିଆ ସାଏରୀ ଟେ କହୁଚି ଭାଇ ଭାଇ ପଦେ ସାଏରୀ।
ହଁ ଭାଇ।
ପଦେ ଏ- ଗୋଟେ ପ୍ରେମିକା ଜଣେ ପ୍ରେମିକ କୁ ଗୋଟେ ସାଏରୀ କହୁଚି ସେ ସାଏରୀ ଭାଇ ମୁଁ ଆପଣଙ୍କ ଆଗରେ ଗୋଟେ ବର୍ଣ୍ଣନା କରୁଚି ତୁମକୁ ଭଲ ପାଉଥିବା ତୁମର ଯତ୍ନ ନେଉଥିବା ଏବଂ ତୁମକୁ ମନେ ପକାଉଥିବା ବ୍ୟକ୍ତିଙ୍କୁ କଦାପି ଅବହେଳା କର ନାହିଁ କାରଣ ଦିନେ ତୁମେ ନି ନିଦରୁ ଜାଗ୍ରତ ହୋଇ ଥିବ ଅନୁଭବ କରିବଯେ ତାରାଗୁଡ଼ିକ ଗଣିଲା ବେଳେ ତୁମ ଚନ୍ଦ୍ର ହୋଇଯାଇଛି।
ୱା ଭାଇ ୱା କଁ କଇଁଲ ଭାଇ
ଭାଇ ଆଉ ପଦେ କହୁଚି ଭାଇ ଆଉ ପଦେ କହୁଚି ଭାଇ?
କୁହ କୁହ ଭାଇ।
ଭାଇ ସ୍ଵମୀର ଭାଇ ସ୍ଵମୀର ସ୍ପର୍ଶରେ ସ୍ତ୍ରୀର ସୁନ୍ଦରତା ଦୁଇ ଗୁଣ ବଢିଯାଏ ଆଉ ସ୍ତ୍ରୀ ସାଥିରେ ରହିଲେ ଦେହ ଖରାପ୍ ହେବାର ସମ୍ଭାବନା କମ୍ ଥାଏ।
ବା ଭାଇ ବଢ଼ିଆ ଲାଗିଲା ଭାଇ। ଆଉ ମୁଁ ଗୋଟେ କହୁଚି ଭାଇ ନିରାଟା ସତ୍ୟ କଥା ମୁଁ ଗୋଟେ ଭାଇ କହୁଚି ହେଲା ନି ଭାଇ ମିଛ ଏଥିପାଇଁ ବିକ୍ରି ହୋଇଯାଏ କାରଣ ସତକୁ କିଣିବାର କ୍ଷମତା ସମସ୍ତଙ୍କ ପାଖରେ ନଥାଏ।
ଭାଇ ବହୁତ୍ ବଢ଼ିଆ କଥା ଭାଇ।
ଭାଇ ପା ବୁଝେ ନାହିଁ ପୁଣ୍ୟର ମହତ୍ଵ ମିଛ ବୁଝେ ନାହିଁ ସତ ଆ ତା ପାପ ବୁଝେ ନାହିଁ ପୁଣ୍ୟର ମହତ ମିଛ ବୁଝେନାହିଁ ସ ର୍ଥ ସ୍ଵାର୍ଥ ବୁଝେ ନାହିଁ ତ୍ୟାଗର ମହତ୍ୱ କ୍ରୋଧ ବୁଝେ ନାହିଁ ଶା ନ୍ତି ଭାଇ ସ୍ଵାର୍ଥ ବୁଝେନାହିଁ ତ୍ୟାଗର ମହ ମହତ୍ୱ କ୍ରୋଧ ବୁଝେ ନାହିଁ ଶାନ୍ତି ବଢ଼ୁଛି ଧ ଅଧର୍ମ ବତି ଏ ବଢୁଛି ଅଧର୍ମବତୀ ଜାଣି ଶୁଣି ସର୍ବେ ମୁ ମୁତ୍ୟୁକୁ ଡାକନ୍ତି ଭାଇ ଜାଣି ଶୁଣି ସର୍ବେ ମୁତ୍ୟୁକୁ ଡାକନ୍ତି ଭାଇ ନିଜେ ଖୋଲି ନିଜ ଗାତ ଭାଇ ନିଜେ ଖୋଲି ନିଜ ଗାତ ଭାଇ ବଢ଼ିଆ କଥା ଥିଲା ନାଁ ଭାଇ
ବଢିଆ କଥା ଭାଇ କଳି ଯୁଗର କିଛିଟା ନିରାଟ ସତ୍ୟ ଆପଣ କହୁଚନ୍ତି।
ହଁ ପା ଭାଇ।
ଭାଇ ମୁଁ ପଦେ କହୁଚି?
ହଁ ଭାଇ କୁହ?
କାହାକୁ କରିବ ନିଜର ଏଇଠି କାହାକୁ କରିବ ପର ସଭିଏଁ ପିଧ ଭଦ୍ରମୁଖା ଏଠି ଅନ୍ତରେ ଲୁଚାନ୍ତି ଉପର କୁହନ୍ତି କେତେ ମିଠା କଥାରେ ପଛରେ କାଟନ୍ତି ଚେର।
ବା ବଢ଼ିଆ ଆଉ
ଭାଇ ଗୋଟେ ଅନୁଚିନ୍ତା ମୁଁ ଆପଣଙ୍କୁ କହୁଚି ଭାଇ? ଭାଇ ଅଜାଣତାରେ ଭୁଲ ହୋଇଗଲେ କ୍ଷମା କରାଯାଇପାରେ କିନ୍ତୁ ଜାଣି ସୁଖୀ ଭୁଲ କରୁଥିବା ଲୋ ଲୋକ କେବେବି କ୍ଷମା କରନ୍ତୁ ନାହିଁ ଭାଇ ଏଇଟା ହେଲା ଗୋଟେ ଅନୁଚିନ୍ତା।
ହଁ ଭାଇ। ହାଲୋ।
ଭାଇ ଭାଇ ଭାଇ ପଦେ ଆଉ କହୁଚି।
ହଁ ଭାଇ କୁହ।
ଦାନ ଦେଇ ତୁଣ୍ଡ ଖୋଲିବୁ ନାହିଁ ଭୋଜି ଦେଇ ମୁ ଗଣିବୁ ନାହିଁ ଘର ତୋଳି ଖର୍ଚ୍ଚ ଲେଖିବୁ ନାହିଁ ଗଛ ପୋତି ଫଳ ଖୋଜିବୁ ନାହିଁ।
ହଉ ହଉ ଏଇ ବଢ଼ଆ କଥା ବଢ଼ିଆ କଥା କହିଲ
ଧନ୍ୟବାଦ ଭାଇ ଧନ୍ୟବାଦ ବହୁତ ବହୁତ ଧନ୍ୟବାଦ।
ଭାଇ
ଆଉ ଗୋଟେ ମୁ ଭାଇ ହ୍ୟାଲୋ। ହ୍ୟାଲୋ।
ଆଜ୍ଞା ଭାଇ ଆଜ୍ଞା ଭାଇ କୁହନ୍ତୁ।
ଭାଇ ଆଉ ଗୋଟେ ସବୁ ସବୁ ଭୋଗ ସବୁ ଭା ଭ ବୁଝିବା ପାଇଁ ଶବ୍ଦ ନଥାଏ କରିବା ପାଇଁ ସମର୍ଥ ନଥାଏ। ଭାଇ ସବୁ ଭାବନାକୁ ବୁଝେଇବା ପାଇଁ ଶବ୍ଦ ନଥାଏ। ସବୁ ଇଚ୍ଛା କୁ ପୁରା କରିବା ପାଇଁ ସମଥ ନଥାଏ ସେଥିପାଇଁ
ଏ ବହୁତ ବଢିଆ ଭାଇ।
କିଛି ଦୋଷୀ ବେଳେ ବେଳେ ଦୋଷୀ ହେବାକୁ ପଡେ। ଆଉ କିଛି କିଛି ଇଚ୍ଛା ଦେଇ ହସି ହସି ବଞ୍ଚିବାକୁ ପଡେ। ସେଥିପାଇଁ ବହୁତ ଆନନ୍ଦ ଲାଗୁଛି ଭାଇ ଜୟ ଜ
ଭାଇ ଥ୍ୟାଙ୍କୟୁ ଭାଇ ଜୟ ଜଗନ୍ନାଥ ଧନ୍ୟବାଦ ଜୟ ଶ୍ରୀରାମ। ଜୟ ଜଗନ୍ନାଥ ସ୍ଵାମୀ ନନ ରଥ ଜୟ ଜଗନ୍ନାଥ।